ହଁ ଶୁଭ ସକାଳ।
ଶୁଭ ସକାଳ।
ଆଉ କଣ କରୁଥିଲେ?
ଏଇ ରୋଷେଇ କରୁଚି ଆଉ।
ହଁ ଆଜି କଣ ରୋଷେଇ?
ଆଜି ରୋଷେଇ ଡାଲି ହେଇଚି ଭେଣ୍ଡି, ଆଳୁ ଭଜା। ଆଉ ଉ ଏ ଶାଗ। କଣ ସେ କୋଶଳା ଶାଗ, ଆଳୁ, ବାଇଗଣ, ବଢି। ପଡି ତରକାରୀ ହେଇଚି ଆଉ କଲରା ଟିକେ ଭାଜୁଚି ଆଉ।
ଆ ଏତେ ଆ ଇଏ ଏତେ ସକାଳୁ କରିସାରିଲଣି ସବୁ ଏତେ ପ୍ରକାର ର।
ନାହିଁ ଭେଣ୍ଡି, ଆଳୁ ଭଜା କରିସାରିଲାଣି ଡାଲି ହେଇଯାଇଚି ଭାତ ହେଇଯାଇଚି ଆଉ ଏଇ। ଏଁ ଶାଗ ତରକାରୀ କରିବା ପାଇଁ ଏଇଠି ବସି କାଟୁଚି ପରିବା କଥା ହଉଚି ଆଉ।
ଅ ହଁ ଡାଲି ପକେଇକି ବୋଧେ କରିବେ କୋଶଳା ଶାଗ ଟା।
ହଁ ନା ନା ଖାଲି ସାରୁ, ଆଳୁ, ବାଇଗଣଜ ବଢି ଏମିତି ପକେଇ କରିବି। ସୋରିଷ ବାଟଣା ଦେଇ ହଁ।
ସୋରିଷ ଦେଇକି।
ମାନେ ବାଟଣ ଦେଇକିରୀ ସୋରିଷ, ଜିରା ଉଁ। ରସୁଣ ଏମିତି ବା-ବାଟିକିରି ହଁ।
କୋଶଳା ଶାଗକୁ ଏମିତି ସୋରିଷ ଦେଇ କରନ୍ତି। ମୁଁ ଆଜିି ନୂଆ ଶୁଣିଲି ହେ ହେ ହେ।
ଭଲ ଲାଗେ ନା।
ଓହୋ ଆମ ପଟେ କୋଷଳା ଶାଗ କୁ। ସାରୁ, କଖାରୁ, ଆଳୁ, ବାଇଗଣ ସବୁ ପକେଇକି ମୁଗ, ଯାଇ ପକେଇ କି ଉଁ ଖରଡ଼ା ତାକୁ କହନ୍ତି ଖରଡ଼ା ଶାଗ ଖରଡ଼ା।
ଓହୋ ହ ହ।
ସେଇ ଟା କୋଶଳ ଟାକୁ ଏମିତି କରାହବ ନହେଲେ ଯୋଉ ଆମର କଖାରୁ, ଶାଗ। ଆଉ ଯୋଉ ଅନାବନା ଶାଗ ସବୁ ପଡିକି ବି ସେମିତି। ଡାଲି ପଡିକି ମୁଗ ଡାଲି ପଡିକି ଭଜା ହେଇଥିବ ମୁଗ ଟା। ଭଜା ହେଇକି ତାକୁ।
ସେପଟ ମୁଗ ଡାଲି ପଡିକିରି ସେଇଟା ଇଁ ଏଁ ଖଡା ଶାଗ ରେ ହୁଏ। କୋଶିଳା ଶାଗ ସେମିତି ହୁଏ ନା କୋଶିଳା ଶାଗ ଏମତି। ଆଳୁ, ବାଇଗଣ, ବଢି ଏମତି ପକେଇକିରି ତାଧିରେ। ଏ ବାଟଣ ଦେଇ କଷି ଦେଇକିରୀ ଟିକେ ପାଣି ଦେଇ ତା। ପରେ ଫୁଟିଲା ବେଳକୁ ଶାଗ ଟା ପକେଇଦେବେ ଆଉ ସେ ଟିକେ ଶୁଖସୁଖିଆ ହେଇକିରି ହବ। ସେଟା ଭଲ ଲାଗେ।
ହଁ ସେଇ ଖରଡିଲେ ବି ସେମିତି ସୁଖ ସୁୁଖ ହେଇକି ର ରହିବନି କି? ଖାଲି ଭାଜିଲେ ସିନା ଶୁଖା ହେଇକି ରହିବ କିନ୍ତୁ ଖରଡିଲେ ବି ସେୟା ମୁଁ ଜାଣିନି ସୋରିଷ ଦେଇକି କରନ୍ତି ମନ୍ଦିର ମାନଙ୍କର ଅବ ସ୍ୟ ଖାଇଛି ନାଡ଼ି ହେରିକା ପଡିକି। ସୋରିଷ ଦେଇକି କରନ୍ତି ମନ୍ଦିର ମାନଙ୍କରେ କରନ୍ତି ହଁ ମନ୍ଦିରରେ ଖାଇଛି।
ଓହୋ।
ସେମିତି କରୁନା ଆମର ଶାଗ ଖରଡା ହେଇକି ରସୁଣ ଟିକେ ବଘରା ହବ।
ହଁ।
ମୁଗ, ଯାଇ ପଡିକି ଏଁ ମୁଗ, ଯାଇ ଟାକୁ ପରିବା ପକେଇ ସବୁ ସିଝା ହେଇଯିବ। ଆଉ ତାପରେ ଫୁ ତା ରସୁଣ, କଞ୍ଚା ଲଙ୍କା, ସୋରିଷ ଦେଇକି ଫୁଟା ହେଲା ପରେ। ଶାଗଟା ପଡିବ ଶାଗଟା ଟିକେ। ଏ ପାଣି ତାର ଯୋଉ ବାହାରିବ ଟିକେ ପାଣି ବାହାରିଲା ପରେ। ଡାଲିଟାକୁ ଯୋଉ ସିଝା ହେଇକି ରଖା ହେଇଥିବ ତାକୁ ସେଥିରେ ଢଳା ହେଇ ତାକୁ ଆମ ପଟେ କହିବେ ଶାଗ ଖରଡ଼ା। କୋଶଳା ଶାଗଟାକୁ ଏମିତି କରାହବ। ନହେଲେ ଯୋଉ କଖାରୁ ଶାଗ, କାନିସିରୀ ଶାଗ ଅଁ ଯୋଉ ଆଟିକା ପୋଡି ଏ ଏ ସବୁ ମିଶିକି ବି ସେମତି ହେତେବେଳେ ଟିକେ କୋଶଳା ଶାଗ ଟିକେ ପଡିବ। କୋଶଳା ଶାଗ ହଉ ନହେଲେ ବାଡିରେ ଯୋଉ ଖଡା ଶାଗ ସବୁ ସେଇ ଶାଗ ସବୁ ପଡିକି ତାକୁ ଖରଡା ହୁଏ। ସେମିତି ବି କରାଯାଏ। ସେତିରେ ଟିକେ ଗୁଣ୍ଡ ଲୋକ ଦିଅନ୍ତି ଯୋଉ ଚଉ ଛତୁଆ ଗୁଣ୍ଡ ଟିକେ ଦେଇକି କରନ୍ତି।
ହଁ ହଁ ଶାଗ ଚୁନା ପକେଇକିରି କର ଆମର ସେପଟେ ବିରି ବିରି କି ଭାଜିିକିରି, ବିରି ଗୁଣ୍ଡ ପକେଇ କଲେ ସେଇଟା ଭଲ ଲାଗେ।
ହଁ ସେମିତି ବି କରନ୍ତି। ନ ମୁଗ ଡାଲି ପକେଇକି କରିବେ। ସେଇଆକୁ ଆମ ପଟେ କହିବେ ଶାଗ ଖରଡା। ମୁଁ ଶାଗରେ ଯୋଉ ସୋରିଷ ଦେଇକି ମୁଁ ଜାଣିନି ମନ୍ଦିର ମାନଙ୍କ ରେ ଖାଇଚି। କୋଶଳା ସାଗରେ ନାଡ଼ି ପଡିଥିବ ସୋରିଷ ଦେଇକି ନଡ଼ିଆ ଟିକେ ପକେଇକି କରୁଛନ୍ତି। ମନ୍ଦିର ମାନଙ୍କରେ ଖାଇଚି। ପୁରୀ ମନ୍ଦି ପୁରୀ ମନ୍ଦିରରେ ବି ତ ଶାଗ ସେମିତି ହିଁ କରାଯାଏ।
ଶାଗ ବେଶର ହଁ।
ଶାଗ ବେସର ବି ପୁରୀ ମନ୍ଦିରରେ ନଡିଆ ପଡି ଥିବ ନାଡି ପଡିଯିବ ହଉଚି ସାରୁ ସାରୁ ଯୋଉ ଶଙ୍ଖ ସାରୁ ଟା ପଡେ।
ହଁ।
ବଡ ବଡ ସାରୁ ଶଙ୍ଖ ସାରୁ ଯୋଉରା ମିଠା ମିଠା ଟିକେ ଲାଗେ। ସେଇ ସାରୁ ପଡିକି ହୁଏ। ସେମିତି କରିବେ ତାହେଲେ ନାଇଁ କି?
ହୁଁ।
ଆଉ ରୁ ବଗ୍ ବଘାରିବେ ରସୁଣ ପିଆଜ କିଛି ବଗାରିବେନି?
ହଁ ଲାଷ୍ଟକୁ ଟି କେ ରସୁଣ ବଘାରିଲେ ହବ। ରସୁଣ ଟା ତ ବଟା ହେଇଚି।
ଆଉ କଣ ବଘାରିବେ ଖାଲି ସୋରିଷ ଦେଇକି କଞ୍ଚା ଲଙ୍କା ନା କଣ?
ହଁ। କଞ୍ଚା ଲଙ୍କା ଟିକେ ରସୁଣ ଛେଚି ବଘାରୁ।
ହଁ ଭଲ ଲାଗେ ଆଉ। ସାଧାରେ କରିଦେଲେ ମନ୍ଦିର ଭୋଗ ଭଳିଆ ଲାଗିବ ଆଉ। ଯଦି ରସୁଣ ଦେଇକି କରିବେନି
ହଁ ହଁ ମନେ, ମନ୍ଦିର ହଁ ସେମିତି ହୁଏ ଯେମତି
ଅରୁଆ ଅରୁଆ ଖାଇବାର ଥିଲେ ସେମିତି କରିବେ ଆଉ।
ହଁ ଗୁରୁବାରେ ହେଲେ ସେମିତି ହୁଏ। ବିନା ପିଆଜ ରସୁଣ ରେ ହୁଏ ସେଇଟା।
ଗୁରୁବାରେ ହଁ, ସାଧା କି ଉପାସ ବ୍ରତ ଯଦି ଅଛି
ହଁ ସଂକ୍ରାନ୍ତି ଗୁରୁବାରେ ଏମତି ହେଲେ ହୁଏ ସେଇଟା।
ସାଧାରେ ତ ଶାଗ ଅରୁଆ ଭାତ ଡାଲମା ଯଦି ଶାଗ ବି ସେମତି କରିଦେବେ ଖାଇଦେବେ ବଢିଆ ଲାଗିବ ଆଉ। ସାଧା ଦିନେ ସଂକ୍ରାନ୍ତି ହଉ କି ଗୁରୁବାର ଯୋଉ ଦିନ ଅରୁଆବାର।
ହଁ ହଁ। ହଁ ସେମତି ଭଲ ଲାଗିବ ଆଉ।
ଆଉ ସକାଳୁ ଟିଫିନି କଣ କରିଥିଲେ ଜଳଖିଆ?
ସକାଳୁ ଆଜି କରିଥିଲି ଚୁଡା ଉପମା କରିଥିଲି। ଆଉ ଆଉ ଗୋଟେ ତା ସାଙ୍ଗରେ ଗୋଟେ ଦହିରାଇତା।
ଦହି ରାଇତା ମାନେ ନଡିଆ ପକେଇଥିଲେ ନା।
ନା ନାଇଁ। ଦହି ଦିଆରେ ଏମିତି ଏ କାକୁଡି ଘରିକା ପକେଇକରି ଟିକେ ତା ଦେହରେ ମୁଁ ଏ ପତ୍ର କଞ୍ଚା ଲଙ୍କା କରିକା ଛେଚିକିରି ପଡିଥିଲା। ଆ କାକୁଡି ଟିକେ ଅଳ୍ପ ପଡିଥିଲା ଏମିତି ଦହି ସେମିତି ଦହି ବିଟ ଲୁଣ ହେରିକା ପକେଇକିରି ଦହି ରହିଥାଏ ଆଉ।
ହଉ ଦହି ରତ ତ କରନ୍ତି ଦହି ରାଇତି ନଡିଆ ବି ପକନ୍ତି ସେଥିରେ ନଡିଆ ଦହି ରାଇତାରେ ଫଳ ବି ପକାନ୍ତି। ଫଳ ପକାନ୍ତିନି ସବୁ ପ୍ରକାର ଫଳ ପକକି ବି କରନ୍ତି। ମନ୍ଦିର ମାନଙ୍କରେ ହୁଏ ଫଳ ପଡିକି। କଚଡି କଚଡି କହନ୍ତି ସେଟାକୁ।
ହଁ କଚଡି ଆ
କଣ ଚୁଡା ବଘାରି ଥିଲେ ନା ଏମିତି କଞ୍ଚା ଚୁଡା।
ନାଇଁ ନାଇଁ ଚୁଡା ଉପମା ନା ତା ଦେହରେ ସବୁ ବାଦାମ ଆଉ ଟିକେ ହଁ ସେଉ ବୃଷଙ୍ଗ ପତ୍ର ହେଇକା ଦେଇକରି ସେଇଟା ଉପମା କରିଥିଲି ଆଉ।
ବାଦାମ ଆଉ କଣ ପକେଇଥିଲେ।
ବାଦାମ ପକେଇଲେ ବିରି ଡାଲି ଟିକେ। ବୁଟ ଡାଲି ଦେଇକିରି ତାପରେ ଯ ଟିକେ ଗାଜର ଆଉ ବନ୍ଧାକୋବି। ଏ ଆଳୁ ଟିକେ ଏମତି ସେ ତାକୁ ଦେଇକରି ତାପରେ ଟମାଟୋ ହାରିକା ଦେଇକରି ଏ ତାପରେ ଚୁରା ଟାକୁ ପକେଇକିରି ବଘାରିଥିଲି ଆଉ।
ସେ ଟିକେ ଜରି ହେଲା ପରେ ପକଉଥିବେ ଚୂଡ଼ାଟା ପନିପରିବା ଆଡ ଟିକେ ଜରି ହେଲା ପରେ
ହେଇ ଗଲା ପରେ ସେଠି ସେ ଯୋଉଟା ଟାକୁ ସେଠି ପକେଇକିରି ତାକୁ କରିଥିଲି ଆଉ।
ଏଇଗଡା ତାକୁ ଆମର ଯୋଉ ପୋହା ବୋଲି କହନ୍ତି ଆଉ ପୋହା ପୋହା କହନ୍ତିନ।
ହଁ
ଚୁଡ଼ାଉପମା ଟା ବଢିଆ ଲାଗେ ସକାଳୁ ଚୁଡ଼ା ଉପମା ଆଉ ଦଲିଆ ଉପମା
ସୁଜି ଉପମା ଏସବୁ ଭଲ ଲାଗେ ଆଉ। ଚୁଡ଼ା ଉପମା ସାଙ୍ଗରେ ଦହି ଏଁ କରିଥିଲେ ନାଇଁ କି।
ହଁ ଦହ
ଆଉ ତା ହଁ ତା ସାଙ୍ଗେ ତାର ସହିତ ଖାଇଲେ ତ ଭଲ ଲାଗିବ ଆଉ।
ନାଇଁ ଆମର ଆଜି ପିଲାଙ୍କ ପାଇଁ ସୋମବାର ତ ହଷ୍ଟେଲ ପିଲାଙ୍କ ପାଇଁ ଯାଇ ସ ଆଜି ଠାରୁ ଫାର୍ଟ ହେଇଗଲା ତ।
ହଁ ଏତ ସବୁ କ୍ଲାସ ର ହଁ ଆରମ୍ଭ ହେଇଗଲାଣି ସବୁ ଆଜି ଆଜି ଠୁ ଆରମ୍ଭ ହେଲା।
ଆଜିଠୁ ଫାଷ୍ଟ ଷ୍ଟାର୍ଟ ହେଲା ସେଟ ହଁ ଏଇ ଖାଲି ବ୍ରେକ ଫାଷ୍ଟ ହେଇନି ସକାଳ ଖାଲି ସକାଳେ ଜଳଖିଆ ଟା ଯାଉଛି ଆଉ
ଏବେ ସକାଳେ ଯା ସକାଳୁ ଜଳଖିଆ ଟା ସରିଲା ଏବେ ଦି ପ୍ରହର ଖାଇବାଟା ତିଆରି ହଉଥିବ ଆଉ।
ହଁ
ଦ୍ୱିପହର ସୋମବାର ବୋଲି ସବୁ ସାଧା ଆଇଟମ ଏତେ ଅଛି ସବୁ ଆଉ ନାଇଁ କି।
ନାଇ ଏବେ ଟିକେ ସକାଳ ଟା ଆମେ ମାନେ ଘରେ ମୁଁ ଏଇଟା କରୁଛି। କିନ୍ତୁ ସକାଳ ଟା ଏଇନା ଟିକେ କ୍ୟାଣ୍ଟିନରେ ଟିକେ ବନ୍ଦ ଅଛି ଦି ପହର ର। ଆ ବନ୍ଦ ଅଛି ନାଇଁ ଟିକେ ପିଲା ତ ହଉଛି ଆସ ନାହାନ୍ତି ସେ ସାରଙ୍କ ସାଙ୍ଗେ ଟିକେ କଥା ହେଲା ପରେ ଷ୍ଟାର୍ଟ ହବ ସେଥିପାଇଁ କରିନୁ ଆଉ ଏବେ ଉ
ପିଲା ଆସିନାହାନ୍ତି ଠିକ ରେ ବୋଲି ଆଉ
ହଁ।
କାଳେ କଉଠି ଗଲିଯିବ କଣ ହବ ଏଇଥିପାଇଁ କି ନାଇଁ କି?
ହଁ ତାପରେ ଆମେ ଏ ଟିକେ ବି ସେ ଜଣଙ୍କ ଯେ ପାର୍ଟନର୍ ଅଛି ତାଙ୍କର ଟିକେ ଏଇ ଗାଡି ଆକ୍ସିଡେଣ୍ଟ ହେଇଯାଇଛି ତ। ସେ ଟିକେ ସେ ହଁ ଜଣେ ହେଲା ବେଳକୁ ଟିକେ। ସେଥିପାଇଁ ମୁଁ ଟିକେ ଏବେ ଏମିତି ନାଇଁ କିଛି ଦିନ ରୁହ ଟିକେ ଏଇ ଏକ ତାରିଖ ଠାରୁ ସେଇଟା ଷ୍ଟାର୍ଟ ହବ ଏଇଟା ଖାଲି ଏବେ ବ୍ରେକଫାଷ୍ଟ ସକାଳ ଜଳାଖିଆ ଟା ଖାଲି ହଉଛି ଆଉ।
ଆଜ୍ଞା। ଆଉ ଏବେ କଣ କରୁଥିଲେ ରୋଷେଇ?
ସେଇ ଏବେ ବା ସେଇ। ଘର ପାଇଁ ଏଇ ଶାଗ ତରକାରୀ କରୁଛି ଶାଗ ଯୋଉ କୋଶଳା ଶାଗ କରିକିରି ଆଉ ଟିକେ କଲର ବା ଏଇ ଛୁଆ ତ ଖାଇବେନି ମୁଁ ଟିକେ କଲରା ଟିକେ ବାଇଗଣ ଟିକେ ବଢି ପକେଇକିରି ତାକୁ ଟିକେ କରୁଛି ଆଉ ଡାଲି
କଲ କଲରା ଟାକୁ ବାଇଗଣ ପକେଇଛି କେମିତି ସେଇଟା କରୁଛନ୍ତି?
ସେଇ ଆଳୁ ଟିକେ ବାଇଗଣ ଟିକେ ଏମିତି ପକେଇକିରି ତାକୁ ଭାଜୁଛି ଆଉ। ଖାଲି ଟମାଟୋ ଟିକେ ଦେଇକିରି ହଁ। ହଁ ଚୁନ ଚୁନ ହେଇ କଟା ହେଇ କଲରା ଟା ଟିକେ ଆଗ ଭାଜିିକରି ତାପରେ ତାକୁ ସାଇଡ କରିଦେଇକି ତାପରେ ଆଳୁ ବାଇଗଣ ଅ ଟମାଟୋ ଟିକେ ଭାଜିିକରି ତାପରେ କଲରା ଟାକୁ ପକେଇକିରି ସିମ କରିକିରି ଉଁ ଭାଜିବ ଆଉ ହୁଁ।
ଓଁ ହଁ ଗୋଟେ ଟାଇପ୍ ର ଚଟଣୀ ଭଳିଆ ହେଇଯିବ ନା କଣ?
ହଁ ସେ ଏମତି ଭଜା ନୁହେଁ କି ତରକାରୀ ନୁହେଁ। ପିତା ଟିକେ ଭଲ ଲାଗେ ତ ସେଥିପାଇଁ। ଛୁଆ ତ ଖାଇବେନି ଟିକେ ଦେହ ପାଇଁ ଭଲ ଅଛି। ହୁଁ।
କଲା ଚଟଣୀ ବି ସେମିତି କରନ୍ତି ସିଝେଇକି ଯେ ସିଝେଇକି କଲରା। ଓହୋ ହଉ ଆପଣ କାମ କରନ୍ତୁ। ହଉ ରଖୁଛି ହଁ। କଣ କରୁଛନ୍ତି?